ହାଲୋ।
ଆଜ୍ଞା।
ହଁ ସାଙ୍ଗ କଣ କରୁଛନ୍ତି?
ଆ ଏଇ ବସିଛି ଆଉ ଛୁଆ ସ୍କୁଲରୁ ଆସିଲେ ତାଙ୍କୁ ଟିଫିନ୍ ଫିଫନ୍ ଦେଲି ସେ ଖେଳିବାକୁ ଗଲେ ଏଇଠି ଜଷ୍ଟ ବସିଥିଲି ଆଉ
ହଉ ଖାଇସାରିଲେଣି?
ହଁ ଖିଆ ପିିବା ତ ସରି ଯାଇଛି ଖରାବେଳୁ
ଆଉ ଘରେ ସମସ୍ତେ କେମିତି ଅଛନ୍ତି
ଭଲ ଅଛନ୍ତି ଏବେ ତ ଏଇ ରଜ ଜୋ ସରିଲା ଆଉ ତାପରେ ଏଇତ ଛୁଆଙ୍କ ସ୍କୁ ସ୍କୁଲ ଖୋଲିଚି ଆଉ ପିଲା ତାଙ୍କର ପଢାପଢିରେ ବ୍ୟସ୍ତ ଆଉ ଏମିତି ଦେହପା ସମସ୍ତଙ୍କ ଭଲ ଅଛି। ଆପଣମାନଙ୍କର?
ଆଉ ରଜ ଆପଣଙ୍କ ଗାଁରେ କେମିତି ପାଳନ କରୁଥିଲେ?
ଆ ରଜ ଆମର ଯେମିତି ଓଡିଶାର ପରମ୍ପରା ରହିଚି ତିନି ଦିନ ରଜ ପାଳନ ହୁଏ। ଆଉ ତା ସହିତ ପିଠାପଣା ବିଭିନ୍ନ ପ୍ରକାର ପିଠାପଣା ରଜ ଦୋଳି ଆଉ ଛୁଟିରେ ବି ଆମେ ଗାଁକୁ ଯାଇ ମାନେ ଗାଁରେ ହିଁ ଅଛୁ। ତ ମାନେ ମଣ୍ଡା ପିଠା ଚକୁଳି ପିଠା ଏସବୁ ହେଇଥିଲା ବୋଡ ପିଠା ବି ହେଇଥିଲା ଆଉ ରଜ ଦୋଳି ଖେଳ ହେଇଥିଲା‌। ବନ୍ଧୁବାଧବ ସବୁ ଆସିଥିଲେ ଆଉ ସ୍ତ୍ରୀ ଲୋକ ତ ନର୍ମାଲି ଆମର ଓଡିଆ ପରମ୍ପରା ହିସାବରେ ବେଶି କାମ ଦାମ ସେ ସମୟରେ କରନ୍ତିନି ତ ସେହି ହିସାବରେ ଆମେମାନେ ବୋହୁତ ହିଁ ମଜା କରିଚୁ। ଆପଣମାନେ
ହଁ ଆମ ଗାଁରେ ବି ବୋହୁତ ଜାକ ଜକମରେ ରଜ ପାଳନ କରାଯାଏ। ଆଉ ମହୋତ୍ସବ ଭଳି ଏକ ପ୍ରୋଗ୍ରାମ ବି ହୁଏ। ଆଉ ସେଥରେ ନା ଚ ଗୀତ ଆଉ କ୍ରିଡା ପ୍ରତିଯୋଗିତା ଯେମିତି ଝିଅ ପିଲା ପୁଅ ପିଲା ମାନଙ୍କର ହୁଏ। ଆଉ ଯିଏ ପ୍ରଥମ ଦ୍ଵିତୀୟ ଉତ୍ତୀର୍ଣ୍ଣ ହୁଅନ୍ତି ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଏ।
ଆଜ୍ଞା ଆପଣମାନଙ୍କର ହଁ କବାଡି ଖେଳ ହୁଏ କି ନାଇ!
ହଁ କବାଡି ଖେଳ ହୁଏ ପୁଚି ଖେଳ ହୁଏ ଚାସ ଖେଳ ହୁଏ।
ଆଛା। ଏଇଟା ତ ଆମର ଓଡିଶାର ପରମ୍ ହେବ ଆଉ ଆମର ଖୁବ୍ ସୁନ୍ଦର ଭାବରେ ସବୁଆଡ଼େ ପାଳନ ହୋଉଚି।
ହଁ।
ଆଜ୍ଞା
ଆଉ ନାଚ ଗୀତ ହୁଏ ଭଲ ଭଲ ଦୋଳି ପଳେ ପଡେ ରାମ ଦୋଳି ଆଉ ଚକରି ଦୋଳି ଡ୍ରାଗନ ଗଳି ଛୋଟ ଛୁଆଙ୍କ ପାଇଁ ବେଲୁନ୍ଦୁଳି ହଉ ଛୋଟ ମୀନା ବଜାର ବି
ପଢିଛି ହଁ
ଆଉ ଖେଳନା ଜିନିଷ କିଛି ଆଉ ଝିଅ ମାନଙ୍କ ସଜବ ସନାର ସ ବିକ୍ରି ହୁଏ
ସେତରେ ସମୟ ମାନେ ସମୟ ଅନୁଯାୟୀ ଗୋଟେ ଖୁବ ସୁନ୍ଦର ଜିନିଷ ଦେଖ। ଦେଖିବାକୁ ମିଳିଲା କି ଆଗରୁ ଆମର ଗାଁ ମାନଙ୍କରେ ଯେମିତିକି ଖାଲି ଏମିତି ରଜ ଦୋଳି ବାଉଁଶରେ କି ରସି ବାନ୍ଧିକ କରୁଥିଲେ କିନ୍ତୁ ଏପଣିକି ଯେଉଁ ମାନେ ନୂଆ ପରମ୍ପରା ଭିତ। ଭିତରେ ମନା ଜୋସ ଭିତରେ ଯେମିତିକି ଆପଣଙ୍କର ଏଇ ସବୁ ରାମ ଦୋଳି ହେଲା ପିଲାଙ୍କ ପାଇଁକି ଖେଳିବାକୁ ହେଲା। ଆପଣଙ୍କର ବହୁତ। ସବୁ ପ୍ରକାର ଜିନିଷ ଏୁଣି ଦେଖିବାକୁ ମିଳୁଛି ପିଲାମାନେ ବି ଖୁବ୍ ଏଞଜୟ କରୁଛନ୍ତି ନୂଆ ପୁରୁଣା ଦୁଇଟାକୁ ନେଇକି ହିଁ ଏନ୍ଜୟ କରୁଛନ୍ତି। ଭଲ ଲାଗୁଛି ଜିନିଷ। ସମୟ ବଦଳିବା ସହିତ ପିଲାଙ୍କର ଚିନ୍ତାଧାରା ବି ବଦଳୁଛି ତା ସହିତ ସେମାନଙ୍କୁ ବହୁତ ପ୍ରକାର ସୁବିଧା ବି ମିଳୁଛି ଆଉ ଆମ ପରମ୍ପରା ବି ବହୁତ ଡେଭଲପ୍ କରୁଛି। ନାଇଁ କି ଆଜ୍ଞା।
ଆଉ ତିନି ଦିନ ସାରା ତ। ସମସ୍ତଙ୍କ ଘରେ ପିଠା ପଣା ର ମହକରେ ଭାସି ଯାଉଥିବ ଗାଁ ପୁରା।
ଆଜ୍ଞା।
ଆଉ ସକାଳୁ ଉଠିକି ନୂଆ ବସ୍ତ୍ର ପିନ୍ଧିକି। ପିଠା ପଣା ଖାଇକି ସମସ୍ତେ। ଯୁଆଡେ ବୁଲିବା ପାଇଁ ଯିବେ ଗାଁ ଏଇ ଗାଁ। ସେ ଗାଁ ସମସ୍ତ। ବୁଲି ବୁଲିକା ଦୋଳି ଖେଳିବେ ଆଉ ବହୁତ। ଆନନ୍ଦଦାୟକ।
ହୁଁ ତା ସହିତ ମାନେ ତା ସହିତ ଗୋଟେ ଗୋଟେ ଖୁବ ସୁନ୍ଦର ଜିନିଷ ଦେଖ ଦେଖିବାକୁ ମିଳିଲା ସାରା ମାନେ ୱାର୍ଲଡରେ ଗୋଟେ ଚର୍ଚ୍ଚା କି ଓଡିଶାରେ ଗୋଟେ ଏମିତି ପର୍ବ ଅଛି ଯୋଉଠ କିି ସ୍ତ୍ରୀ ମାନଙ୍କୁ ସମ୍ମାନ ଦିଆଯାଏ। ଏଇଟା ବି ଆପଣ ଜାଣିଥିବେ ମାନେ ମା। ଆମ ଘରେ ସ୍ତ୍ରୀ ନାଇଁ କି ସ୍ତ୍ରୀ ଲୋକ ମାନଙ୍କୁ ଏଜ୍। ଝିଅମାନଙ୍କୁ କେତେ ସମ୍ମାନ ଦିଆଯାଏ କେତେ ସୁରକ୍ଷାରେ ସେମାନଙ୍କୁ ରଖାଯାଏ ଏଇଟା ବି ଗୋଟେ ଖୁବ ସୁନ୍ଦର ଦର୍ଶନ ମୁଁ ଦେଖିଲି ଯାହା ହଉ ଆମ ପରମ୍ପରା ଏମିତି ବଞ୍ଚି ଚାଲିଥାଉ ଆମ ପିଲାମାନେ ଏମିତି ଏଞ୍ଜୟ୍ କରିଥାଉ। ଚାଲିଥାନ୍ତୁ ଆମେ ବି ତା ଭିତରେ ହଜିଯାଉ ମଜିଯାଉ ଏମିତି ପ୍ରତିବର୍ଷ ଆମର ଚାଲୁ ଆଉ ଆପଣମାନଙ୍କର ମାନେ ଘରେ ସମସ୍ତେ ବହୁତ ଭଲ ଅଛନ୍ତି ତ।
ହଁ ଆମ ଘରେ ଭଲ ଅଛନ୍ତି ମା ଅଛନ୍ତି ଭାଇ। ଆଉ ସାନ ଭାଇ ଅଛି ଆମେ ବହୁତ ଭଲରେ। ପାଳନ କରିଛୁ ଏଥର ରଜକୁ ଆଉ।
ଆଜ୍ଞା। ଆଛା।
ଆଉ ଏମିତି ରଜ ସେମିତି ଆଗରୁ ସେମିତି ଆମେ ଛୋଟ ଛୁଆ ଥିଲୁ ସେତେବେଳେ ଆମ ଟାଇମ ରେ ଏତେ ଭଲ ବଡ ବଡ ଯୋଉ ରାମ ଦୋଳି
ହୁଁ ହୁଁ ହୁଁ ଏସବୁ ନଥିଲା ହଁ ନଥିଲା।
ଖାଲି ଗଛରେ ଦୌଡ଼ି ରସିରେ ଗୋଟେ ପଟା ବାନ୍ଧି ଦିଅନ୍ତି ନହେଲେ ବାଉଁ ବାନ୍ଧି ଦେଇକି ଆମେ ଖେଳିଦଉ ଆ ତ ବିଭିନ୍ନ ପ୍ରକାରର ନୂଆ ଧରଣର ଦୋଳି ସବୁ ବାହାରିଗଲାଣି। ଆଉ ମହୋତ୍ସବ ବି ହଉଚି ନାଚ ଗୀତର ଆଡମ୍ବରରେ ସମସ୍ତେ ଝୁମି ଉଠୁ
ଆଜ୍ଞା ଆଜିକାଲିର ମାନେ ସେଲିବ୍ରେସନ ଟା ସବୁବେଳେ ଗୋଟେ ବଡ଼ ଆକାରରେ ହେଲାଣି। ନାଇଁ କି? ପୁରୁଣା ନୂଆର ପରମ୍ପରା ମିଶିକି ଗୋଟେ ବହୁତ ବଡ଼ ଆକାରେ ହେଇଯାଉଛି ଯେମିତିକି ଲାଗୁଛି ସବୁଗୁଡ଼ା ବହୁତ ବଡ଼ ବଡ଼ ପର୍ବ ପର୍ବାଣୀ ଆଉ ବୋହୁତ ଏରିଆକୁ କଭରେଜ କରୁଚି।
ହଁ। ଏବେ ତ ଆମର ବିଦେଶରେ ବି ରଜ ଚର୍ଚ୍ଚା ହେଇ ଆସିଲାଣି।
ହଉଛି ମୋର ଦିଅରୀ ବି କାନାଡ଼ାରୁ ରହୁଛନ୍ତି ସେମାନେ ବି ସେଇଠି ଭଲ ରଜ ସେଲିବ୍ରେସନ୍ କରିଛନ୍ତି। ଅ ହଉଛି।
ଧୀରେ ଧୀରେ ଇଏ ବି ବହୁତ ବଡ ମାନେ ୱାର୍ଲଡ ରେ ଫେମସ ହେ
ହଁ ହଁ ହଁ ସବୁ ସବୁ ସବୁ ଏଇ ଇଣ୍ଟରନେଟସ୍ ସୋସିଆଲ ମ ମିଡ଼ିଆର ହିଁ ପ୍ରଭାବ ଯେଉଟାକି ଆମେ ଘରେ ଥାଇକିବି ତା ମାଧ୍ୟମରେ ଆମେ ବାହାରକୁ ଯାଇପାରୁଛେ ଆ ମାନେ ଫିଜିକାଲି ନ କଲେ ବି ଗୋଟେ ମେଣ୍ଟାଲି ଯାଇପାରୁଛେ ପରସ୍ପର ସହିତ ଗୋଟେ ଆମର ସମ୍ପର୍କ ଗଢି ଉଠୁଛି। ପରସ୍ପରକୁ ଜାଣୁଛେ ଏ ବହୁତ ଭଲ ଜିନିଷ ହେଉଛି ଏହାର ବହୁତ ପଜେଟିଭିଟି ବି ଅଛି ଯାଦ୍ଵାରା କି ପିଲାବି ବହୁତ ଉପକୃତ ତ ହେଉଛନ୍ତି ଆମେ ବି ଉପକୃତ ହେଉଛୁ ସମସ୍ତେ ଏହା ଭିତରେ ଉପକୃତ ହୋଉଛେ।
ହଁ।
ଆଉ ଆଉ କେବେ ଆସନ୍ତୁ ଆମ ଆଡେ ଆମ ଆଡେ ବି
ହଁ ନିଶ୍ଚୟ ନିଶ୍ଚୟ ଏଇ ଆର ବର୍ଷ ରଜକୁ ନିଶ୍ଚୟ ଯିବି ଆପଣଙ୍କ ପଟରେ
ନିଶ୍ଚୟ ଭାଉଜ ପିଲାମାନଙ୍କୁ ହଁ ହଁ ଭାଉଜ ପିଲାମାନଙ୍କୁ ନେଇକି ଆସିବେ ବୁଲି ବୁଲାକୁ ଯିବେ ରହିବେ। ଆଉ ଆ ମୁଁ ବି କେତେବେଳେ ସମୟ ହେଲେ ଆପ୍
ହଁ ହଁ ନିହାତି ଆମ ରଜ ତ ଆମର ତିନି ଦିନ ପାଳନ କରା ଯାଉଚି। ପ୍ରଥମ ଦିନ ଆମେ ପଳେଇଲୁ ସେକେଣ୍ଡ ଦିନ ଆପ୍ ପଣ ବି ପାଳେଇ ଆସି ବେ ଏଠି ବି ବୁଲିକି ଯାଇପାରିବେ କିଛି ଅସୁବିଧା ନାହିଁ। ଆମ ଗାଁ ଏଇଠି ଅଛି ଏ ଏପଟ ଲାଇନ ରେ ଓଡିଶାର ଆଉ।
ଆଛା ହଁ ଆମେ କେଉଁଝରର ପଟର ହେଲା। ଆମର ସେପଟେ ତ ଭଲ ପାଳନ ହୁଏ ସବୁ ପ୍ରକାର ପରମ୍ପରା ମାନେ ଗୋଟେ ପୁରୁଣା ପରମ୍ପରା ସେଠି ବଞ୍ଚି ରହିଚି ମୁଁ ଦେଖିଲି।
ଆଜ୍ଞା। ଆଉ ସବୁ ପୁରୁଣା ପରମ୍ପରାକୁୁ ବଜାୟ ରଖିବା ଟା ଆମକୁ ବେଶୀ ଭଲ ଲାଗୁଚି ଆଉ।
ନିଶ୍ଚୟ ସେଟା ଆମର ମାନେ କଣ କି ବାପ ଅଯା ବେଳୁ ଚାଲି ଆସିଚି ଆମେ ତାକୁ ଯଦି ବଞ୍ଚେଇ ରଖିବା ତାହେଲେ ଆମ ପିଲାମାନେ ଜାଣିବେ ଯେ ଆମେ କେମିତି ଆଗରୁ ଚଳୁ ଥିଲେ କି ସେମାନେ ଚଳୁଥିଲେ କାଇଁକି ନା ପୁରୁଣାକୁ ନେଇ ନୂଆ ହିଁ ସବୁବେଳେ ନେଇକ ଚାଲେ। ପୁରୁଣା ନୂଆ ଚାଲିଲେ ପିଲାମାନଙ୍କ ର ଜ୍ଞାନ ଗରିମାଟା ବୃଦ୍ଧି ପାଇବ ସେମାନେ ତାଙ୍କ ପରମ୍ପରା ବିଷୟରେ ହୋଉ ପାଠ ବିଷୟରେ ହୋଉ ସବୁ ବିଷୟରେ ଜାଣିପାରିବେ। ଯାହା ହୋଉ ଆମ ମାନଙ୍କ ର ଏଇ ଚେଷ୍ଟା ଆମ ପିଲାମାନଙ୍କୁ ଆହୁରି ଆଗକୁ ବଢ଼େଇ ନେଇଯାଉ।
ହଁ। ଆଉ ଗୋଟେ ହେଲା ଆମର ର ରେ ପ୍ରଥମତଃ ମାମୁଁଙ୍କ ଘରୁ ପିଠା ପଣା ଡ୍ରେସ୍ ଆସିବ ବୋଲି ସମସ୍ତଙ୍କ ମନରେ ବୋହୁତ ଖୁସି ଥାଏ ଯେ କେବେ ରଜ ଆସିବ ମାମୁଁଙ୍କୁ ଘରୁ ଆସିବେ ଅଜା ଆଇକି ମାମୁଁ ମାଇଁ ଧରିକି ଆସିବେ। ଠା ପଣା ଡ୍ରେସ୍ ସବୁ ଧରିକି ଆସିବେ ବୋହୁତ ଖୁସି ଲାଗୁଥାଏ। ତାଙ୍କ ବାଟକୁ ଅନେଇକି ବସଥିବୁ ରଜ ଆସିଲେ।
ସେଇଭଳି ଆମମାନଙ୍କର ବି ସମସ୍ତଙ୍କର ଆମେ ଆମେମାନେ ଆଜି ଯେତେ ଆଗକୁ ଗଲେ ବି ଆମର ସେଇ ପରମ୍ପରା ଛୋଟବେଳୁ ଯାହା ଦେଖି ଆସିଛେ। ସେଇ ଦିନ ଆସିଲେ ଏଇ ରଜ ଆସିଲେ ଝଲସି ଉଠେ ସେଇ ଦିନ ଗୁଡିକ ମତେ ବେଶୀ ଆଗରୁ ଭଲ ଲାଗେ। ମାନେ କଣ ପର ଆପଣା ନଥାଏ। ସମସ୍ତେ ସମସ୍ତଙ୍କ ଘରକୁ ଯାଆନ୍ତି। ଆଉ ବନ୍ଧୁବାନ୍ଧବ ଘରକୁ ବୁଲି ବୁଲାକି ଯାଆନ୍ତି ଆଉ କାହା ଘରେ ମାନେ ନିଜର ଭଳିଆ ଫିଲ୍ ନ ହଏ ବୋଲି ସେନ୍ ତି ନୁହଁ ଯାଇକି ଖାଇ ପିଇକି ବୁଲି ବୁଲାକି ପିନ୍ଧି ପିନ୍ଧାକି ଆସନ୍ତି। ସେଇଟା ଗୋଟେ ମୋତେ ଭାରି ମନ ପଡ଼େ ସେଦିନ ଆଜି ସେଇ ରୂପରେ ନଥିଲେ ବି ତଥାପି ଆମେ ଗୋଟେ ପାଉଛେ ସେଇ ପରମ୍ପରାକୁ ନେଇକି ଚାଲିଛେ। ଭଲ ଲାଗୁଛି।
ଗାଁ ଯୋଉ ଗାଁ କ ଯିବୁ ସେଠି ପିଠା ପଣାାର ଆୟୋଜନ ହେଇଥିବ ସେଠି ସମସ୍ତେ ଖିଆ ପିଆ କରିକି ଡୋଳି ଖେଳିକି ଚିହ୍ନି ଥାନ୍ତୁ କି ଜାଣିନ
ନଥାନ୍ତୁ ହଁ ବାସ ସେଇ ଜିନିଷ ଟା ସେଇ ଜିନିଷ ଟା ମାନେ କେହି କାହାକୁ ଚିହ୍ନିଥାନ୍ତୁ ନଚନ୍ତୁ ତ ସେ ଯୋଉ ସାଦ ଯ ଆ ଆଦର ମଣିଷର ଥାଏ ସେ ଜିନିଷଟା ଆ ଆ ସ ସମସ୍ତେ ଯେହେତୁ ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ମାତି ଯାଇଛନ୍ତି ତ କେହି କାହା ସମୟ ଦେଇପାରୁନାହାନ୍ତି କିନ୍ତୁ ତା ସତ୍ତ୍ୱେ ବି ଗୋଟଏ ପରମ୍ପରାକୁ ବଞ୍ଚିବା ପାଇଁକ ସମସ୍ତଙ୍କର ଗୋଟେ ଚେଷ୍ଟା ଜାରି ରହିଛି।
ହଁ ଆଜ୍ଞା ଆଉ ଆମ ଗାଁରେ ଟିକେ ରଜ ଟା ଭଲ ମାନୁଛନ୍ତି ଏଇଥିପାଇଁ କି ଯେ ଟିକେ ବଡ ଗାଁ ଆଉ ତାପରେ ବଜାର ଅଛି। ତ ବେଶୀ ଧୁମ କାମରେ ପାଲ ଯାଆନ୍ତି ଆଉ ହଁ ବେଶୀ ଭଲ ଲାଗେ ଯୋଉ ଆଧୁନିକତାର ଯୋଉ ଦୋଳି ସବୁ ପଡିଛି ଯୋଉ ବଡ ବଡ ଦୋଳି ସେଇଟା ଖେଳିବା ପାଇଁ ବହୁତ୍ ବହୁତ ଅସଂଖ୍ୟ ଭାବରେ ଲୋକ ହୁଅନ୍ତି ହଁ ନାଚ ଗୀତ ତ ସିନେମା କଳାକାର ମଧ୍ୟ ଆସନ୍ତି ଆମ ଗାଁ କୁ
ହୁଁ ସେଇଟା ତ ଆଜିିକାଲି କମନ ହେଇଗଲାଣି ସିନେମା କଳା ତାର ମାନେ ତାଙ୍କ ତାଙ୍କର ନିଜର ପରମ୍ପରାକୁ ବଞ୍ଚେଇ ରଖିବାକୁ ଯେଉଁଠି ନା ଯେଉଁଠି ଯିଏ ଯେଉଠି ଡାକିଆସିବେ ଯାଇି ପହଞ୍ଚୁ ତାକୁ ସମ୍ମାନ ଦଉଛ ଅଛନ୍ତି ଆଉ ସମସ୍ତଙ୍କ ଭିତରେ ସେଇ ଲୋକ ଲୋକ ଲୋକଙ୍କୁ ନେଇକି ଚାଲିବାର ଗୋଟେ ନିଜର
ହଁ ଆପଣଙ୍କୁ ବି ମୁଁ ଅନୁରୋଧ କରୁଛି କେବେ ଆସିକି ଆପ
ନିହାତି ନିହାତି ନିହାତି ନିହାତି ହଉ ଭଲରେ ଥାଆନ୍ତୁ। ହଉ ଆଜ୍ଞା ରହିଲି ଆଜ୍ଞା ନମସ୍କାର। ନମସ୍କାର